ହାଲୋ।
ହୁଁ କହ।
କଣ କରୁଛୁ ସାଙ୍ଗ?
କିଛି ନାଇ ଏଇଠି ଏମିତି ବସିଥିଲି ଆଉ। ଏଇ ଆମ ବାଇରେ କଣ କହିଲୁ ଫୁଲ ଗଛ ମାନେ ମୁଁ ଲଗାଏ ମତେ ବହୁତ୍ ଭଲ୍ ଲାଗେ ତ। ମୁଁ ଏମିତି ଲଗଉଚି ଆଉ।
ଆଚ୍ଛା ତୁ ଫୁଲ ଗଛ ଲଗେଇଚୁ କଣ କଣ ଫୁଲ ଲଗେଇଚୁ କହନା?
ମାନେ ବାଇରେ ତ ଯାହା ବି ତ ହେଲେ ଠାକୁରଙ୍କର ଆଗେ ମତେ ବହୁତ୍ ଭଲ୍ ଲାଗେ ମନ୍ଦାର ଫୁଲ ମାନେ ଦେଖୁନୁ ମା ମଙ୍ଗଳାଙ୍କୁ ବହୁତୁ। ତାଙ୍କର ପ୍ରିୟ ଫୁଲ ସେଇଟା ନା ମନ୍ଦାର ଫୁଲ। ମନ୍ଦାର ଗଛ ଲାଗିଚି ଆଉ ଟଗର ଗଛ ଲାଗିଚି କନିଅର ଗଛ ଲାଗିଛି ସୂର୍ଯ୍ୟମୁଖୀ ଫୁଲ। ଗଛ ଲାଗିଚି ଗୋଲାପ ଗଛ ଲାଗିଚି ଗେଣ୍ଡୁ ଗଛ ଲାଗିଚି ସବୁ ମାନେ ଯୋଉ ପ୍ର କାର ଫୁଲ ଅଛି ସେଇ ପ୍ରକାର୍ ର ସବୁ ଲାଗିଚି ଆମର। ବାସ୍ ବା ଖାଲି ମାନେ ଆମ ଘର ପାଖେରେ ଯୋଉ ଜାଗା ଅଛି ସେତିକିରେ ଆମେ ଲଗେଇଚୁ। ବିଲ ଆଡ଼େ ଭାବୁଛି ଏଇ ବର୍ଷ ପାପାଙ୍କୁ କହି କି ମାନେ ଚାଷ କରିକି ବହୁତ ଆକାରେ କରିବା ପାଇଁ ଚାହୁଁଚି। କାହିଁକି ନା ମୋ ଫୁଲକୁ ବହୁତ ପସନ୍ଦ କରୁଛନ୍ତି ତାପରେ ମୁଁ ବି। ଯୋଉ ଠାକୁରଙ୍କର ଯୋଉ ବାରେ ଯୋଉ ଫୁଲ ଲାଗେ ମୁଁ ବି ଠାକୁରଙ୍କୁ ମାଳ କରିକି ଦିଏ। ମତେ ବହୁତ ଭଲ ଲାଗେ ଯେ ଏମିତି ସବୁ ଚାଲିଛି ଆଉ ଆଉ ତମ ଆଡେ।
ହଁ ସାଙ୍ଗ ତୁ ଠିକ କଥା କହିଛୁ ଫୁଲ ଚାଷ ମୋରି ବି ବହୁତ ପସନ୍ଦ ମୁଁ କେବେରୁ ଭାବିଚୁ ଫୁଲ ଚାଷ କରିବା ପାଇଁ କିନ୍ତୁ ମତେ କେହି ସାଙ୍ଗ ମିଳନ୍ତି ନାଇଁ ଆମ ମାନେ ଆମ।
ତୁ ଗୋଟେ କାମ କର ସାଙ୍ଗ ହେଇକି ଆମେ ଗ ଆମ ବିଲ ଆଡ଼େ ଚାଷ କରିକି ସାଙ୍ଗ ହେଇକି ଆମେ କରିବା କି?
ହଁ କରିବା ଭଲ ବି ହୁଅନ୍ତା।
ହଁ ଯାହାବି ହେଲେ ଦେଖେ ତୁ ମାନେ ମୁଁ ଯଦି ଯୁଆଡେ ଯାଇଥିବି ମାନେ ସେଆଡ଼େ ତୁ ଟିକେ ପଳେଇବୁ ଅନ୍ସା ମାନେ ଦେଖି ଦୁଖାକି ଆ ତୁ ବି ଯଦି ମୋର୍ କିଛି କାମ ପଇଲା କି ନହେଲ୍ ଯଦି ତୋର୍ କିଛି କାମ ପାଇଲା ତୁ ଯିବୁ ଦେଖିକି ଆସିବୁ। ମାନେ କଣ କି ଏମିତି ଏମ୍ତି ସବୁ ଆମେ କରିବା ନହେଲେ ଆଉ।
ହଁ ସାଙ୍ଗ କଣ୍ କଣ ସବୁ ଗଛ ଲଗେଇିବା କହନା ଫୁଲ ଗଛ?
ସେଇ ମାନେ ଦେଖ ଆମ ବାରିରେ ଯେତିକି ଏଇନେ ଲାଗିଚି ମୁଁ କହିଲି ସେତିକି ଲଗେଇବା। କାହିଁକିନା ସେଇରା ହଉଛି ମୋର୍ ଆଗେ ମେନ୍। କାହିଁକିନା ମୁଁ ଯୋଉ ଠାକୁରଙ୍କୁ ଫୁଲ ଦିଏ ମୋର ହଉଚି ସେ ସବୁ ମୋର ଅଧିକ ଦରକାରେ। କାହିଁକିନା ମୁଁ ସବୁବେଳେ ଯୋଉ ଠାକୁରଙ୍କର ଯୋଉ ଫୁଲ ହଉ ସାଇବାବାଙ୍କର୍ ତ ଗୋଲାପ ଫୁଲ ଜାଣିଥିବୁ, ତାପରେ ମଙ୍ଗଳା ମାଁ ଙ୍କର ମନ୍ଦାର ଫୁଲ। ସେ ବି କେତେ ମନ୍ଦାର ଫୁଲ କେତେ ସୁନ୍ଦର୍ ଦେଖାଯାନ୍ତି ନା ନାଇଁ ମା କହୁନୁ। ତୁ କେବେ ମାନେ ଠାକୁରଙ୍କୁ ଦେଇଚୁ ନା ନାଇଁ ମାଳ କରିକି ଜାଣିଥିବୁ ନା।
ସେସବୁ ଗଛ ଲଗେଇବା। ଆଉ ମାନେ ଦେଖିବା ଆଉ କଣ ଅଲଗା ଗଛ ଲଗେଇବା। ତାପରେ ଲଗେଇବାକୁ ହେଲେ ସବୁ କିଛି ଆମକୁ ପରିଶ୍ରମ୍ କରିବାକୁ ପଡ଼ିବ ନା।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
ପାଣି ମାନେ ଖତ, ମାଟି ମାନେ କେମତି କଣ। ମାନେ ଖରା ଟା ହଉଛି ବୋଲିକିି ବେଶୀ ଇଏ। ଯଦି ଟିକେ ବର୍ଷା ହେଇଯାନ୍ତା ଆମେ ସୁବିଧା। କାହିଁକିନା ଆମର ବିଲ ଆଡ଼େ ବି ପାଣି ସୁବିଧା ଅଛି ଯେ। ହେଲେ ଯାହା ବି ହେଲେ ଅଧିକ ଟୁଲୁ ଲଗେଇବାକୁ ପଡ଼ିବ ନା ଆମକୁ।
ତାପରେ ଯଦି ଆମେ ଦିଜଣ କଲେ ମିଶିକି ପାଣି ଦବା ଇଏ କରିବା ସେ କରିବା। ଏମତି ସବୁ କରିବାକୁ ଆମକୁ ପଡ଼ିବ।
ହଁ ଯୋଉ ଫସଲ ବି ଏ ଆମ ଫସଲ କହୁଚି ଏବେ ତୋ ଖରା ହଉଚି ଏଇ ଖରା ଋତୁ ଟା ସରି ଯାଉ ବର୍ ଏ ରଜ ସରିଲା ପରେ ଯୋଉ ବର୍ଷା ଋତୁ ଆସିବ ସବୁଆଡ଼େ ତ ଧାନ ଚାଷ କରିଦେବେ। କିଛିଟା କିଛ୍ ଆମର କିଛି ଫାଙ୍କା ଜମି ଅଛି ସେଇଠି ଆମେ ତୋର୍ ମୋର ସାଙ୍ଗ ହେଇକିନା କିଛି ମାନେ ଖତ ପକେଇ ଦେଇକିନା ସମତଳ କରିଦେଇକିନା ଆ ବୋହୁତ୍ ସାରା ଆମରି ବି ବୋହୁତ୍ ସାରା ବୋହୁତ୍ ଗଛର ଚା ମଞ୍ଜି ଅଛି। ତ ସେଇ ମଞ୍ଜି ନେଇକି ଲଗେଇ ଦବା। ତୁ କିଛି କିଛି ଆଣିବୁ। ଆଉ ଏମତି ଆଣିବା। ଡେଲି ଦୈନିକ ପାଣି ଦେବା ସକାଳେ ସନ୍ଧ୍ୟାରେ। ଆଉ ମାସେ ଭିତରେ ତ ହେଇଯିବ। ସେ ଫୁଲ। ଆଉ ଆମର ଯଦି ଯଦି ବି ମାନେ ବିକ୍ରି ହୁଏ ତ ବୋହୁତ୍ ଭଲ କଥା। ଆମର ବହୁତ୍
ଆରେ ମୁଁ ଶୁଣୁ ମୁଁ ଯେତିକି ଘରେ କରିନି ବାସ୍ ବିକିରି ବି ମୋର୍ ବି ହୁଏ। କିନ୍ତୁ ମୁଁ ଅଧିକାଂଶ ମାମ୍ ମୁଁ ବୋହୁତ୍ ଭଲ ପାଏ ଠାକୁରଙ୍କୁ କିନ୍ତୁ ମୁଁ ଠାକୁରଙ୍କୁ ଦିଏ। ଠାକୁର ଚାହାନ୍ତି କି ମୁଁ ଯେମିତି ଆଗକୁ ଆଉ ଟିକେ ଡେଭ୍ଲପ୍ ହୁଏ ମାନେ ସେ ସବୁ ମାନେ ମୁଁ ଜାଣିବାରେ ଠାକ ଠାକୁର ମୋ ପଛରେ ଅଛନ୍ତି। ମାନେ ମୁଁ ଯାହାବି କରେ ମୋର୍ ସେଇଟା ହିଁ ହୁଏ। କି ଠାକୁରଙ୍କୁ ଯାହା ବି ମାଗିଥିବି ସେଇଟା ମତେ ବି ମିଳିଯାଏ। ଚାହୁଁଚି ସେଇ ଯୋଗୁ ଆମେ ଦି ଜଣ ଯାଙ୍କ ମିଶିକି କଲେ ଭଲ ହୁଅନ୍ତା।
ହଁ ତମରି ବି ତ ପାଣି ସୁବିଧା ଅଛି କୋହୁଚୁ ପା?
ହଁ ପାଣି ସୁବିଧା ଆମ ସେଆଡ଼େ ଗୋଡ଼େ ପୋଖରୀ ଅଛି ବଡଟେ ନା। ସେଠୁ ମଟର୍ ଲଗେଇବା ଆମେ ମଟର୍ ଲଗେଇକି ମାନେ ଚାରିଟା ବେଳେ ସାଙ୍ଗ ହେଇକି ଗାଡ଼ିରେ ହଉ କି ସାଇକେଲ ରେ ହଉ ଯିବା ଏକେ ରେ ତ ଅଳ୍ପ ବାଟ ନା ଚାଲିକି ଗଲେ ବି ଆହୁରି ଆମ୍ ପାଇଁ ଭଲ ଦେହ ପାଇଁ। ଇଆଡୁ ଚାଲିବାରୁ ଚାଲିବା ହବ ସେଆଡୁ ଆମର କାମ ବି ଠିକ୍ ରେ ହେଇଯିବ। ସେ ସବୁ ଆମ୍ ପାଇଁ ଠିକ୍ ହବ ତାପରେ ଦେଖିବା କଣ ନାଇଁ କଣ ହବ। ତାପରେ ଏମିତି ସବୁ ହେଲେ ଆମ ପାଇଁ ସୁବିଧା ହବ ନା। ପାଣି ସିଆଡୁ ସୁବିଧା ଆମ ପାଇଁ ବୋଲି ତ ଯୋଉ କହିଲି କି ଆମେ ସାଙ୍ଗ ହେଇକି କରିବା। ଆଉ ପାଣି ସୁବିଧା ନହେଇଥିଲେ ଆଉ ଆମେ କୋଉଠୁ କେମିତି କଣ କରିଥାନ୍ତେ କହୁନୁ? ଏ ତ ଖରା ଦିନ କେମିତି ଦେଖୁଛୁ ଖରା ହଉଛି ଘରୁ ବାହାରି ତାହା ବି ହୋଉନି ତ ଆମେ କରିବା କରିବା ଯେହେତୁ ଲୋକ ବି ସବୁ ଭଲ ପାଉଚନ୍ତି ଏଇବି ନା ଫୁଲ ଗଛକୁ ନା? ତାପରେ କେତେ ଆଡୁ କେତେ ଆଡୁ ଲୋକ ଲୋକ ଆସିବେ ଫଟୋ ଉଠେଇବା ପାଇଁ ଆମକୁ ବି କେତେ ଇଏ ଲାଗିବ ଖୁସି ଲାଗିବ। ମାନେ ଦି ସାଙ୍ଗ ଯେହେତୁ ଆମେ କରିଚେ ନା ଆମକୁ ବୋହୁତ୍ ଖୁସି ଲାଗିବ ନା ନାଇଁ? ତାପରେ ଚାହିଁଲେ ଆମେ ବି ଫଟୋ ଉଠେଇ ପାରିବା କେତେ ରିଲସ୍ କରିପାରିବା ସବୁ କିଛି ଆମେ କରିପାରିବା। ତାପରେ ଲୋକ ବି କେତେ ଆଡୁ କେତେ ଆସିବେ ଦେଖି ଦେଖିବା ପାଇଁ ମାନେ ଯେମିତି ବଗିଚା କରିବା ପାଇଁ ସେଇଟା ଆମେ ଭାବିବା ହେଲା।
ହଁ ଠିକ୍ କହିଚୁ। ଆଉ ଯୋଉ ମୁଁ ଭାବୁଛି କଣ କହ ନା ଯୋଉ ଗେଣ୍ଡୁ ଗେଣ୍ଡୁ ଫୁଲ ଆଉ ଯୋଉ ଚୋଉବରକ ଫୁଲ। ଆଉ ଛୋଟ ଛୋଟ ଛୋଟ ଟଗର ଫୁଲ ଆଉ ଲିଲି ଫୁଲ ଏରା ସବୁ ସବୁ ଲଗେଇଦବା ହେଲା।
ସେରା ତ ଲଗେଇବା ସେରା ମୁଁ ପୁଅ ବି ଲଗେଇଚି ସେରା ତ ଆମେ କମ୍ପଲ୍ ସରି ଲଗେଇବା ନା ମୁଁ ବି ଲଗେଇଛି। ସେଇରା କିନ୍ତୁ ଆମେ ଲଗେଇଲେ ଆମେ ଭଲ ସେରା ଛୋଟ ଗଛ ସେରା ସହଜ ଆମ ପାଇଁ। ହେଲେ ଚାହିଁବା କି ଅଧିକ ଆଉ କଣ ଗଛ ଲଗେଇବା ପାଇଁ ହେଲା।
ହଁ ସୂର୍ଯ୍ୟମୁଖୀ ଫୁଲ ଟା ଲଗେଇଲେ ଆମର୍ ବୋହୁତ୍ ଲାଭ ହୋଇଥାଏ।
ହଁ। ମୁଁ ମାନେ ଏତେ ଲଗେଇଚି ମାନେ ଏତେ ତ ନୁହେଁ ବାସ୍ ଆମର୍ ଛୋଟ ଜାଗା ଟେ ଘରେ ନା? ସେଇଥିରେ ମୁଁ ସବୁ କିଛି ଫସଲ୍ କରିଚି ଯେ ଏକେ ରେ ବି ଯୋଉ ପରିବା ଫ ଫସଲ କରିଚୁ ବି ଆମର ମାନେ ଘର ଚଳେଇବା ପାଇଁ କେବଳ ତାପରେ ଯଦି ବି ଅଧିକ ହୁଏ ମାନେ ମାମୁଁ ଘର ମାଉସୀ ଘର ଏମିତି ସବୁ ଦୋଉ ନେଇେକି ମାନେ ଧୁଡୁଙ୍ଗ ଲଗେଇଚୁ, ବିମ୍ ଲଗେଇଚୁ, କାକୁଡ଼ି, ଭେଣ୍ଡି। ତାପରେ ହୋଉଚି କୁନ୍ଦୁରି ଗଛ ବି ଅଛି ଆମ ବାଇରେ। ତାପରେ ଟମାଟ ତାପରେ ଏମିତି ସବୁ ସବୁ ମାନେ ପରିବା ପତ୍ର ବି ଲଗେଇଚୁ। ମାନେ କେବଳ ଘର ଚଳେଇବା ପାଇଁ ମାନେ ଖାଇବା ପାଇଁ ଯାହାବି ଏଇନା ମା ପରିବା କିଲ ସବୁ କେତେ ରେଟ୍ ନା ନାହିଁ? ସେଥିଯୋଗୁ ତ ଯାହାବି ତାହଲେ ଘର ଚଳେଇବା ପାଇଁ ତମେ କରିବା ନା ନାହିଁ? ।
ହଁ ଆମର ବି ଆମର ବି ବାଡିରେ ସେବୁ ସବୁ ସେମିତି ଲଗେଇ ଦେଇଛୁ କାହିଁକିନା ଯୋଉ ଯୋଉ ଯୋଉ ମାନେ ଯୋଉ ରେଟ ସବୁ ଆଜିିକାଲି ହେଲାଣି। କିଛି କିଣି ହବନି ନା ସେଥିପାଇଁ ଆମର ଘରେ ସବୁ ଆମ ବାରରେ ସେମିତି ବାଇଗଣ ଗଛ, ଲଙ୍କା ଗଛ, ଗୁଆର ଗଛ, ଜହ୍ନି ଗଛ, ଭେଣ୍ଡି ଗଛ। ଏମିତି ସବୁ ଗଛ ଲଗେଇ ଦଉଛୁ କିନ୍ତୁ ବିକ୍ରି ପାଇଁ ନୁହଁ। କେବଳ ଘର ଚଳିବା ପାଇଁ ଆଉ ସେଥିରୁ ପୁଣି ଘର ପାଖ ଲୋକ ବି ଆସିକି ନିଅନ୍ତି କେତେବେଳେ।
ହୁଁ। ମେ ବାହାରକୁ ମାନେ ବିକି ନନେଲେ ନାହିଁ ଘର ଚଳେଇବା ତ ମେନ୍ ଆମର ହେଉଛି ହେନା। ଏବେ ପଛିିକା ମାନେ କଣ କରି କି ଆଗକୁ କରିବାଟା ଆମ ପାଇଁ ବି ଭଲ ନା ନାଇଁ? ଏବେ ହଁ କରୁଛେ ଘର ଚଳେଇବା ପାଇଁ। ଆଉ କେତେଦିନ ଗଲେ ଫେର କରିବା ମାନେ ନେଇ ବିକିବା ହାଟରେ ମାନେ ସମସ୍ତଙ୍କ ପାଇଁ ବି ଭଲ ନା ନାଇ? ମାନେ ଏକରେ ତ କେତେ କମ ରେଟ୍ ତାପରେ ଯୋଉ ହାତରେ ଯୋଉ ବହୁତ ରେଟ କରିୁଛିଦୋଉ ଯୋଉମାନେ ଗରିବ ସେମାନେ ଆଉ କଣ ଏତେ ପଇସା ଦେଇକି ନେଇ ପାରୁଥିବେ? କହିବାକୁ ଗଲେ ଆମର ତାର ବର୍ଷ ମାନେ କରିଥିଲୁ ଯୋଉ ଚାଷ ନେଇକି ମାନେ ହାଟ ନେଇକି ବିକିଥିଲୁ କମ ରେଟ ରେ। ବହୁତ ଲୋକ ବି ନିଅନ୍ତି ଭଲ ବି ପଇସା ହୁଏ। ତାପରେ ଯଦି ବିି କିଛି ବଳିଥିବ ତ ବଳକା ସବୁ ଆମେ ଯୋଉ ଗରିବ ମାନଙ୍କୁ ନେଇକି ଆମେ ଦେଇକି ଆସୁ ସାହାଯ୍ୟ କଲେ ତ ଠାକୁର ତ ଚାହାନ୍ତି ନା ନାଇଁ ଠାକୁର ତ ଚାହାନ୍ତି କି ହଁ ତାଙ୍କର ଆହୁରି କିଛି ହୋଉ।
ସେଇଟା ଆମ ପାଇଁ ଭଲ।
ହୁଁ।
ଆଉ କଣ ମାନେ ସବୁ ଘରେ ସମସ୍ତେ ଭଲ।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଟିକେ ଜେଜେମା ଦେହ ଅସୁସ୍ଥ ହେଇଯାଇଚି। ତ ସିଏ ଶୋଇଛି ଆଉ ଆଉ ତମର?
ହଁ ସମସ୍ତେ ଭଲ ଅଛନ୍ତି ବାସ୍ ଏଇ ଖରା ପାଇଁ ଟିକେ ବେଶୀ ଚିଡି ଚିଡିଆ ଲାଗୁଚି ବିର କ୍ତିଆ ଲାଗୁଛି। ଏମିତି କିଛି କି କରିିବି ପାରୁନୁ ସେଥି ଯୋଗୁ ଫ୍ୟାନେ କାଲି ମାନେ ଟିକେ ବର୍ଷା ଉ ଠେଇଥିଲା ବୋଲିକି ଥଣ୍ଡା ଲାଗୁଥୁଲା ବୋଲିକି ମାନେ ଟିକେ ରାତିରେ ମୁଁ ଜଲ୍ଦୀ ସୋଇ ପା ଥିଲି ନହେଲେ ଇଆଡୁ ସୁଆଡୁ ସେପଟ ସେପଟ ଏପଟ ସେପଟ ହେଇକି ମାନେ ବୋହୁତ କାଟୁଛିବି ମାନେ ୟାଡୁ ସିୟାଡୁ କାମ କର ହେଟା କର ସେଟା କର ଏମିତି ସବୁ କଲା ଆଳୁକୁ ବୋହୁତ ଟାଇମ ଲାଗୁଛି। ସେଥି ଯୋଗୁ ଏମିତି ଚାଲିଛି ଆଉ ଆଉ ତମ ଆଡେ ସବୁ ଚାଷ ବାସ କେମ୍ ତି ହୋଉଚି ଏବେ।
ହଁ ଏବେ ତ ମୁଗ ଚାଷ ଆଉ ବିରି ଚାଷ ଆଉ କୋଳୋଥୋ ଚାଷ ସବୁ କରିଥିଲେ। ଆଉ ଏଗୁଡା ସବୁ ଏବେ ବୋହୁତ ଭଲ ଭଲ ଏ ବର୍ଷ ସବୁ ବୋହୁତ ଭଲ ଫସଲ ହେଇଛି। ଏଗୁଡା ସବୁ ବିକ୍ରି କରି ଥିଲେ ବୋହୁତ ଲାଭ ହେଲା ଆଉ ଏବେ ତ ବର୍ଷା ହୋଉନି ରଜ ପରେ ଫୁଣି ଧାନ ଚାଷ କରାଯିବ ଆଉ ଧାନ ଚାଷ କରାଯିବ ଧାନ ଚାଷ ପରେ ପୁଣି ବାରି ତ ସବୁ ଫସଲ ଲଗା ହେଇଛି ଏଥର ବାପା କୋହୁଥିଲେ କି ଆଉ ଜମି ଦେଖିକିନା ଯୋଉ ସେଇ ମାନେ ସେ ପରିବା ଚାଷ କରିବା ବୋଲି କୋହୁଥିଲେ ସିଏ କୋହୁଥୁଲେ ପରିବା ଚାଷ କରିବା ପାଇଁ। ତ ମୁଁ ଭାବୁଛି ତୋରୋ ମୋରୋ ମିଶିକିନା ଆମେ ଫୁଲ ଫୁଲ ଚାଷ କରିଦବା। ତ ବାବାଙ୍କର ପରିବା ଚାଷ ଭଲ ହେଲେ। ଆଉ ଇଆଡେ ଆମର ତୋରୋ ମୋରୋ ଫୁଲ ଚାଷ ଲଗେଇଦବା ଦେଖାଯାଉ ଭଗବାନ କଣ କରୁଚନ୍ତି ଯଦି ଭଗବାନଙ୍କର ଡୋରି ଲାଗିଥିବ ତାହେଲେ ନିଶ୍ଚୟ ଭଲ ହବ।
ହବ ଭଲ କାହିଁକି ନା ମୁଁ କରିଚି ମାନେ ହବ। ଆମ ଆଡେ ବି ସେମିତି ମାନେ ଚାଷ ଆମର ବି କରୁ ମାନେ ତମର ଧାନ ଚାଷ କର ନା? ଆମର ବି ସେମିତି କରୁଚୁ ଯେ ମାନେ ଆର ବର୍ଷ କରିଥିଲୁ ବି ଆମର ଭଲ ପଇସା ବି ହେଇଥିଲା।
ଭଲ ହେଇଥିଲା ମୁଗ ବି କରିଥିଲୁ। ତାପରେ ଆଉ ଜଣେ ମାନେ ଆମ ଦାଦାଙ୍କ ଘର କରିଥିଲେ କୋଳୋଥ। ବିରି ମୁଗ ଏମିତି ସବୁ କରିଥିଲେ ଆମର ବି କରିଥିଲୁ। ସମସ୍ତେ ବି ଆମ ଗାଁ ଲୋକୋ ମାନେ କରିଥିଲେ ବି ଭଲ ପାଇଛନ୍ତି ହେଲେ ବିରି ମୁଗ ଟିକେ ହେଇନି ଆମ ଆଡ଼େ ଏ ପାଳି ଆଉ ୟାଡେ ଯେମିତି ହବା କଥା ସେମିତି ହେଇନି। ଯେତିକି ମାନେ ମାନେ ଘର ଚଳେଇବା ପାଇଁ ହେଇଚି କିନ୍ତୁ ଯେମିତି ଲୋକୋ କରନ୍ତି ବି କିବା ପାଇଁ ନା ସେମିତି ହେଲେ ଏବେ ହେଇନି। ତାପରେ ଧାନ ଏପାଳି ବି ଆମ ଗାଁ ଲୋକୋ ବି ଅଧା କାଳେ କରି ବେନି କଣ ମନା କରୁଥୁଲେ। ମାନେ ଖରା ଯେମିତି ହୋଉଚି ନା ଚାଷ ଏପନ୍ତ ବି ହେଇନି ମାଟି ଶୁକି ଯାଉଚି। ବର୍ଷା ହେଲେ ସିନା କଣ ହୁଅନ୍ତା କି କଣ।
ହଁ ଯୋଉ ଆଉ ହୋଉ ଶୁଣୁ ଫସଲ ଚାଷ ଯଦି କରିବା। ତ ଆଉ ଥରେ ଟିକେ କଥା ହେଇଯିବା ହଁ ହୋଉ ରଖୁଚି ଆଁ।